ଭାଇ କୁହ କଣ କରୁଥୁଲ?
ଏଇ ବସଚି, ବର୍ଷା ତ ଆସିଲାଣି, ଖେଳିବାକୁ ତ ଯାଇ ହବନି। ତୁ
ଆଉ ମୁଁ ଅ, ଏଇ ବସିଥିଲି ଖେଳିବାକୁ ଯାଇଥାନ୍ତି। ବର୍ଷା ତ ହଉଛି ଆଉ କଣ କରିବି। ମୁଁ ଖେଳିବାକୁ
ତ ହେଇନି ହବ ବୋଧେ।
ଆଉ ସକାଳୁ କଣ କରିଥିଲ?
ସକାଳ ଉଠିଲି, ତାପରେ ବ୍ରସ ଫସ୍ କରିକି ତାପରେ ଖେଳ ଷ୍ଟାର୍ଟ ହେଲା। ଆମର ଦଶଟା ବେଳେ କହିକି ଏଗାର ଟା ବେଳକୁ ହେଲା। ତାପରେ ଘଣ୍ଟା ଟେ ତ ହେଇଚି। ତାପରେ ରେ ଏ, ଗୋଟେ ଆମ ଘର ପାଖରେ ଗୋଟେ ଗାଡି ଆକ୍ସିଡେଣ୍ଟ ହେଇଗଲା। ହ ଆସିଲା ପିଟିଦେଲା।
ଆ, ମୁଁ ସକାଳ ପାନ୍ସଟାରୁ ଉଠିଲି।
ହୁଁ।
ଆ, ମର୍ଣ୍ଣିିଂ ୱାକ୍ ଟିକେ କଲି, ପୁସୋପ୍ ଟିକେ ମାଇଲି।
ହଁ।
ଆଉ ହଉଚି ବ୍ରସ୍ ଫ୍ରସ୍ କରିକି ଫ୍ରେସ୍ ଫ୍ରେସ୍ ହେଇକି ତାପରେ ଗାଧେଇବାକୁ ଗଲି। ଆଜି ଆମ ହୋ ଦାଦା ଖୁଡିଙ୍କର ଆନିଭର୍ସର ଥିଲା ତ ମନ୍ଦିର ଯାଇଥିଲି ସେଥିପାଇଁ। ଆଉ ତୋମେ କଣ ଖାଇଲ ସକାଳେ?
ସକାଳେ ଆଜି ପା ପଖାଳ ଆଉ ବାଇଗଣ ପୁଡା।
ଭଲ ଆଉ ଦେଶୀ ଖାଦ୍ୟ। ଆଉ ମୁଁ ତ ସକାଳୁ ଯାଇ ଥିଲି, ଆଉ ହଉଚି ଏଁ, ଖାଇଲି ହଉଚି ଏ ଜଳଖିଆ ଟିକେ ଖାଇଥିଲି ବରା। ଘୁଗୁନି, ସିଙ୍ଗଡା ଆଉ ଆଳୁଚପ୍।
ଓ, ହଁ।
ସବୁ ଖାଇଲି ଆଉ। ଆଉ ଖରା ବେଳେ କଣ ଖାଇଲ?
ଖରାବେଳେ ଭାତ ଆଉ ଅ, ଚିକେନ୍ ଆଉ ଏତିକି ତ ଆଉ କଣ ଗୋଟେ କଣ ଗୋଟେ ହେଇଥିଲା।
ଆମର ତ ସାଧା ଆଉ, ମୁଁ ତ ଆଇଁ ଷ ଖାଏ ନା, ଭାତ, ଡାଲି ଆଉ କଳମ ଶାଗ ଭଜା। ଆଉ ଆଳୁ ବାଇଗଣ ଛୁଇଁ ତରକାରୀ ଆଉ ମିକ୍ସଚର ତରକାରୀ। ଆଉ ଇ, ଏଇଆ। ଆଉ ଆଉ ମୁଁ ଚାଟା ବେଳକୁ ଯିବା ନା ଖେଳିବାକୁ?
ହଁ ଯିବା ବର୍ଷା ଟା ଖାଲି ନ ହଉ।
ଆଉ ସକାଳେ ବୁଝିଲ ନା, ତୋମେ ତ ଖେଳୁଥିଲ ମୁଁ ତ ଆସିପାଇଲିନି। ଆଉ ଆମ ଘରେ ହଉଚି ଯୋଉ ଯାଇଥିଲି ଆଣିବା ପାଇଁ ଲିକ୍ ମୋର ଗାଡି ହେଇଗଲା। ସେ ନି ।
ହୁଁ।
ଲିକ୍ ହେଇଗଲା ସେ ଲୋକଟା କହିଲା ହେଉଛି ବାଗେଇବା ପାଇଁ।
ହୁଁ।
ତିନିଟା ଲିକ୍ ହେଇ ଯାଇଥିଲା ତାକୁ ବାଗେଇଲି ତାପରେ ସେ କହିଲା ପଇସା କଥା ଦୁଇଶହ ଟଙ୍କା ତାକୁ ଦେଢ଼ଶହ ଟଙ୍କା ଦେଲି। କେତେ ଘଣ୍ଟା ମୋର ନଷ୍ଟ ହେଲା।
ହୁଁ।
ଆଉ କିଛି କାମ କରିପାରିଲିନି ଏଇଆ ଆଉ। ଆଉ ଆଉ ପଢି଼ଛ ନା?
ନା ପଢ଼ିବା ପଢି଼ନି ଆଉ ଟାଇମ ହଉନି ଛୁ ଛୁଟି ରେ କଲେଜ ରୁ, କଲେଜ ଦଶ ତାରିଖ ବେଳକୁ ଯିବା ଆଉ।
ଭଲ ଆଉ। ଆଉ ଏଇନା ପଢ଼ାପଢ଼ି କର ଟିକେ ଯୋଉ ନୋଟ ଛାଡିଥିଲି। ଏଚ୍ ଟି ଏମ୍ ଏଲ୍, ସବୁ।
ହୁଁ ସେଟା ପଢ଼ିବା।
ଆଉ ମାମୁଁ ଘର ଯିବନି?
ମାମୁଁ ଘର ଆଉ ଯିବିନି ମାମୁଁ ଘର ସରିଗଲା।
ଓହୋଃ। ଆସିଲ ଏବେ ଆଉ ନା ଅଜାଙ୍କ ଡେଥ ହେଇଥିଲା। ନଣ୍ଡା ହେଲନି ନା?
ନା ନଣ୍ଡା ହେଲିନି, କ୍ୟାମ୍ପସ୍ ଅଛି ବୋଲି ନଣ୍ଡା ହେଲିନି।
ଓହୋଃ, ସବୁ ଭଲ?
ହୁଁ।
ଆଉ ଦେହ ପା ଭଲ ନା?
ମୋର ଭଲ। ତମର କେମିତି ଭଲ ଭଲ ନା ଖରାପ?
ହଁ ସେଇ ଭଳିଆ ଆଉ। ସେଇଭଳିଆ ଭଲ ଦୁଃଖେ ସୁଖେ ଆଉ।
ଓହୋଃ।
ଆଉ କଣ କରିବା? ଏଇତ ସବୁ କଥା ଆଉ। ଆଉ ଆଜି ଆସ ଚାରିଟା ବେଳକୁ ବୁଲିବାକୁ ଯିବା।
ହଁ ହଁ ଯିବା । ବର୍ଷା ଅଳ୍ପ ଅଳ୍ପ ହଉଛି। ବର୍ଷା ହେଇନି ହବ ବୋଧେ।
ଆଉ ଆଜି ଟିକେ ଯିବା ସେଠିକି ମୋମୋ ପୋସ୍କୋ ଖାଇକି ଆସିବା।
ହୁଁ।
ମୋମୋ ଆଉ ସିଜୱାନ ରୋଲ୍। ଏ ସବୁ ଆଉ, ଆଉ ଘରେ ସମସ୍ତଙ୍କ ଦେହ ଭଲ ନା?
ହଁ ମୋର ଭଲ। ତମର? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶୁଭୁନି। ଶୁଭିଲା? ହଁ ଶୁଭିଲା। ଶୁଭୁନଥିଲା ତ। ନେଟୱାର୍କ ପ୍ରୋବ୍ଲେମ୍ ହଉଥିବ।
ପ୍ରୋବ୍ଲେମ୍ ହଉଛି ତ ହଁ। ଆଉ କଣ କହୁଛ? ହଁ ଭଲ ଆଉ। ଆଉ ଆମର ମୋ ମାଆ ତ ନାହିଁ, ପଳେଇଛି କଟକ।
ହଁ।
ଆଉ ପୁଅକୁ ର ସେ ଦେଖୁଛି ଦେଇର ପୁଅ।
ଓହୋଃ।
ଆଉ କଣ କରିବାଆ ଖେଳ ଟା ବି ହେଇପାରିବନି ଯେମିତା ବର୍ଷା ହେଲାଣି
ଉଚରେ ଆିଲଣି ଘଡ଼ଘଡ଼ି ମାରିକି
ଭଲ
ଭଲ କଣ ଖରାପ ନା ଆଉ ଖେଳ ତ ହେଇି
ହଉ ଛାଡ ଆଉ କଣ କରିବା ତ ଭଗବାନଙ୍କ ଇଚଛା ଆଉ ଆଉ କାଲି କୁଆଡେ ଯାଇଥିଲ ସନ୍ଧ୍ୟାବେେଳେ
ଗୋଟେ ବାହାରିଲୁ ତମେ ତ ପଳେଇ ଲୋକ ଗଟେ ଆମେ ତମେ ବାହାରି ଯାଉଥିଲୁ ଦେଖା ହ ନା
ହଁ
ସେଠି ବସିଲେ ନିଷ୍କାସନ ଚାଲିଲା ତାପରେ ଭାଇଙ୍କୁ ତ ପିନାା କି ଭାଇ ଦେଖା ହେଇଗଲେଣି
ହଁ ପନାକି ତ କମ୍ପ୍ୟୁଟର ଦେବେ ଲାପଟପ୍ ଦେବେ ବୋଲି ସୁଶାନ୍ତ କୁ ଦଉଛନ୍ତି ଆଉ
ଏନା କେ ଭାଇ ପୁରା ଦଉଛନ୍ତି ସେଠି ମୁଭି ଦେଖିବାକୁ ଯାଇଥିଲୁ ମୁଭି ଗଲେ ଭାଇ ପୁରା ଗଣ୍ଡଗୋଳ କରିଦେଇଥାନ୍ତି ଫୋନ ରେ ପୁରା ପାଟୁଚଣ୍ଡ ପିନ୍ଧ କରିକି ରହୁନାହାନ୍ତି ପଇସା ନେଇଯାଉ ସେଇ ଇ
ହେରି ଆଉ ଭଲ ଚାଲୁ ଆଉ ଭାଇଙ୍କୁ ତ ସେ ବୋଧେ ଲାପଟପ୍ କହିକି ଆଉ ଦେବେନି ଆଉ ଭାଇ ଆଜି ଫୋନ କରିଥିଲେ ନା
ହଁ ଭାଇ ବା ଆସିଛି ଖେଳିବାକୁ ଭାଇ କିନ୍ତୁ ଲାପଟପ କଣ ଆଣିବେ କି ନାଇଁ କେବେ କି ଜାଣି
ଆଉ ମୁଁ ତ ଖେଳି ପାରିଲିନି ଆଉ ଆଜି ଆମର ଲିକ୍ ହେଇଯାଇଥିଲା ଯୋଉ ଗାଡି ଯାଇପାରିଲିନି ଆଉ ଘର ପାଖକୁ ଆଉ କଣ କରିଦି
ହଁ
ଯିବ ଦଶ ବେଳକୁ
ହୁଁ ସେ ଦସ ରଛି
ଓ ହୋ ଆଉ ସବୁ ଜିନିଷ ପତ୍ର ଆଣି ସାରିଲୁଣି ଯିବ ଟ୍ରାଭେଲିଂ କରିକି ଜିନିଷ ସବୁ ତମ ଡ୍ରେସ ଫ୍ରେସ୍
ନାଇ ଜିନିଷ ଗୁଡା କାଲି ବେଳକୁ ଭାବୁଛି କାଲି ଆଠ ତାରି ନଅ ତାରିକୁ ଆଣିବି
ଆଉ ରଜ ପାଇଁ ଜିନିଷ କଲଣିି
ନା ରଜପତି କିଣିନି ଏକାଥରେ ସେଠି ପିନ୍ଧିବି ସେଠି ଦରକାର ପିନ୍ଧିବାକୁ ଦରକାର ହିଁ ପଡେନି ସେ ଆସିଥିବ ଆଉ କଣ ପିନ୍ଧିୁ
ଓହୋ ଆଉ ରଜ ପାଇଁ କେତେ ପଇସା ନବ ଘରୁ।
ଏ ଦି ଦିନ ବେଳେ ହବା ଆଉ
ଭଲ ଆଉ ମୁଁ ତ ଏ ଗୋଟେ ଡ୍ରେସ୍ ଆଣିବି କହୁଥିଲି ଆଉ ଫୋନ କରିଥିଲି ଆଉ।
ହୁଁ
ନୂଆକୁ ପଇସା ଦବ ବୋଲି ଆଉ ଆଉ ଆଣନି ଆଉ।
କେବେ
ସେଇ ଦଶ ତାରିଖ ଭିତରେ ଆଉ ପଠେଇବ।
ହଁ
ସେଇଆ ଆଉ
ମୁଁ ତ ପଳେଇବେ ଆଉ ରଜରେ ରହିବ ତମେ ଆଉ
କଣ କରିବା ଖା ତାପରେ ବନ୍ଦ ଆଉ
ଖ ରାସ୍ତାରେ ପ କହନ୍ତୁ
ହ୍ୟାଲୋ
ହଁ
ଭାଇ ଆଜି ଆସିଥାନ୍ତେ ଖେଳିବାକୁ ନା ସୁଶାନ୍ତ ଭାଇ ମୁଁ ଯାଇଥାନ୍ତନ୍ତି ଯଦି ବର୍ଷା ନ ହେଇଥାନ୍ତା।
ଭାଇ ଆସିଥାନ୍ତା ବର୍ଷା ତ ଆସଥିଲାଣି ଆଉ ଏଇ ଆଉ ଆସିପାରିବନି।
ହୁଁ ବର୍ଷା ନହେଲେ କୁସୁମା ଆ ଯିବା ଆଉ।
ହୁଁ ବର୍ଷା ଛାଡିିଯିବ।
ହୁଁ ଆଜି କଁ ସିଜୁଆଲ୍ ରୋଲ୍ ଫୋଲ୍ ଖାଇବ ଯାଇଁ। ହାଉ ରଜ ତ ଭଲ ଆଉ ରଜରେ ଆଉ ତମେ ପଳେଇବ ଆଉ ଭ ରଜରେ ଆଉ କଁ?
ହୁଁ।
ଛାଡ ରଜର ରାସ ଭାଙ୍ଗିଗଲା ଆଉ।
ଆଉ ସବୁ ଭଲ। ହେ ଯିବା ଚାଲୁନା ରଜରେ ବୁଲିଆ ପାଇଁ ରଇଯାଉନା।
ରଜରେ ଆଉ କଁ ରଇହବ ଏ ପା କ୍ଲାସ ଫାଲ୍ସ ଷ୍ଟାର୍ଟ ହେଲାଣି ଆମର। ଏକ୍ ତାରିଖରୁ ମୋ କ୍ଲାସ୍ ଷ୍ଟାଟ୍ ଯାଉଚି।
ଓହୋ।
ଆଟେନାନ୍ସଗୁଡା ଯାଉଚି ଆଉ କଁ କରିବି ନହଲେ ମୋର କିଛି ନାଇଁ। ମୋର ଏକ୍ସଟ୍ରା ବି ଦଶ ଦିନ ରହୁଚି ଆମର ଏକ ତାରିଖରୁ ଖୋଲିଲାଣି।
ଓହୋ ହଉ ଭଲ ଆମର ବି ଖେଳ ହେଇଗଲା।
ଆଉ ଜୋତା ଫୋତା କିଣିକି ସାଇଲଣି ଶ୍ରୀ ଲେଦ୍
ନାଁ କିଛି କିଣା ହେଇନି ପା ଏକାତ୍ରେ କିଣମି କାଲି ପରଦିନ ଭିତେରେ।
ଓହୋ ସବୁ ଡ୍ରେସ୍ ଫ୍ରେସ୍ ବି କିଣିକି ନବ ଆଉ।
ହୁଁ ହୁଁ ସେ ଡେଲି ୟୁଜୁ ନିଏ ଡେଲି ୟୁଜୁ ଜୋତ କାଲି ନେଇଗଲେ ହେଇଗଲା।
ଓହୋ।
ବର୍ଷେ ଭଳି।
ଆଉ ଯଦି ବର୍ଷା ନହେଲେ ମୁଁ ଯିମି ଆଉ ଖେଳିଆ ପାଇଁ ଆଉ।
ହୁଁ।
ହେଲା ଆଉ ବର୍ଷା ଯଦି ନହେଲା ମୁଁ ଯିମି ଆଉ।
ବର୍ଷାଟା ତ ହବ ଯୋଉଭଳିଆ ଲାଗୁଚି ଆଉ।
ମତେ ଫୋନ୍ କରିବ ସାଡ୍ ଚାରଟା ବେଳୁକୁ।
ସାଡ୍ ଚାରଟା ଆଉ କେତେ ଚଉଦ ମିଣ୍ଟି ତ ଅଛି।
ହଁ।
ଖେଳ ବର୍ଷା ପ୍ରାଇଜ ଆଣିଥିଲ ଘଡଘଡି ମାରିକି। ମାଇଲାଣି ବିଜୁଳି ଯେ ଖେଳ କଣ ହବ କି ନାଇଁ।
ଆମ ଏଠି ବି ହଉଚି ଘଡଘଡି।
ହୁଁ ଲାଗୁନି ହେଇପାରିଲା ଭଳିଆ।
ହଉ ତଥାପି ମୁଁ ସାଡ୍ ଚାରଟା ବେଳୁକୁ ପଳେଇବି ଆଉ ଖେଳିବା ପାଇଁ ଆଉ।
ହୁଁ। ଠିକ୍ ଅଛି ସାଡ୍ ଚାରଟା ବେଳୁକୁ ବାହାରିକି ପଳେଇ ଆସ୍। ଆଡ୍ ଚାରଟା ବେଳୁକୁ ପଳେଇ ଆସିବୁ ତାପରେ ଯାଇ ଖେଳିବା ସେଇଠି ଆଉ ବୁଝିଲୁ। ଚାରଟା ବେଳୁକୁ ଆସିଲେ ସେଇଠି ଖେଳିବା।
ହଉ ହଉ ରହିଲି ଆଉ ଟା ଟା ବାଏ ବାଏ ଅ